ହ୍ୟାଲୋ, ହ୍ୟାଲୋ ମ୍ୟାଡ଼ାମ ନମସ୍କାର। ମ୍ୟାଡ଼ାମ ନମସ୍କାର। ମୁଁ କହିଲି ଆପଣଙ୍କ ଶୁଭୁଛି ମୋ ଭଏସ୍ ତ କଣ କରୁଛନ୍ତି? ହଁ। ମ୍ୟାଡାମ ନମସ୍କାର କଣ କରୁଛନ୍ତି? ମୁଁ କହିଲି ମ୍ୟାଡାାମ କଣ କରୁଛନ୍ତି?
ଏବେ ଏଇଠି ବସିକି ଇଏ କରୁଥିଲି ଉଁ କିଛିଟା ବାରି ଜିନିଷ ଟାକୁ କଟାକଟି କରୁଥିଲି ନୂଆ ଜିନିଷଟେ ଆସିଲା ତ। ଯେମିତି କି ଖମ୍ବାଳୁ ବା ବାରିର ଜିନିଷ ଯୋଉ ଖମ୍ବାଳୁ ମାଟି ତଳେ।
ହଁ ହଁ ହଁ। ଆପଣଙ୍କୁ ଖମ୍ବ ଆଳୁ ଭଲ ଲାଗେ ହଁ ମୁଁ ଜାଣିଛି ଖମ୍ବ ଆଳୁ ଜାଣିଛି ତ ଆପ ଆପଣଙ୍କୁ ଭଲ ଲାଗେ ସେଇଟା କେତେ ଆଡୁ କୁହନ୍ତି ମାଟି ଆଳୁ ତାପରେ ଆମର କୁହନ୍ତି ଖମ୍ବା ଆଳୁ ହଁ ଆଉ କେତେ ଆଡେ କୁହନ୍ତି ଖୁମ୍ବା ଆଳୁ
ଆଜ୍ଞ ଆଜ୍ଞା।
ନାଇଁ ମାନେ କେତେ ପ୍ରକାର ତାର ନାଁ ଅଛି ସେମିତି ତ ମୁଁ ବି ଠିକ ସେ ମାନେ ତାର ନାଁ ଜାଣିଛି। ସମସ୍ତେ ଯୋଉ ନା କ ୟୁଜ କରୁଛନ୍ତି ମୁଁ ବି ସେଇଆାକୁ କହୁଛି ତ ଆପଣ ଜାଣିଛନ୍ତି କେମିତି କଣ କଣ କରିବେ ତାକୁ
ତାକୁ ବେସଣ ଦେଇକି ଭାଜିଲେ ଭଲ ଲାଗେ। ଖାଲିରେ ବି ଭଜା ଯାଏ କିନ୍ତୁ ବେଶଣ ଦେଇକି ଭାଜିଲେ ଆଉ ଟିକେ ଟିକେ ସ୍୍ୱାଦ ଭଲ ଲାଗେ ଶିଳରେ ବେସର ଟା ବାଟିକି ଭା
ହଁ ହଁ ଆପଣ ଆପଣ ଶିଳ ବି ୟୁଜ କରୁଛନ୍ତି।
ଆଜ୍ଞା ଆଜ୍ଞା ସେ ଶିଳରେ ବା ଜିନିଷ ଟା ଖାଇଲେ ମତେ ବହୁତ ଭଲ ଲାଗୁ ଗେ।
ହଁ ହଁ ଆପଣଙ୍କର ମାନେ ଢିଙ୍କି ଜାଣିଛନ୍ତି ଢି କି ଆମର ସେଇଥିରେ ଆଗରୁ ସମସ୍ତେ ୟୁଜ୍ କରନ୍ତି ଢିଙ୍କିରେ ରଖନ୍ତି ନା ତ ସେ ଢିଙ୍କି ଆଉ ଆଜିକାଲି ଅଛି ଭଲ କଥା ଯେହନ୍ତୁ ମାନେ ସବୁ କିଛି ପୁରୁଣା କାଳା ଜିନିଷ ଏବେ ରହିବା ନିହାତି ଟିକେ ଦରକାର। ତ ତାହେଲେ ଆପଣଙ୍କର ବି ଢିଙ୍କି ରଖିଛନ୍ତି ଆପଣ ଢିଙ୍କିରେ କୁଟା କୁଟି କରନ୍ତି।
ଆଉ ତ ମତେ ଅଳ୍ପ ଟିକେ ଟିକେ ଆସେ ଆଉ ବେଶୀ ବହୁତ ପରିଶ୍ରମ କରି କରିପାରେନି ଆଉ।
ଡର ଲାଗେନି ଏଠି? ଚକିରେ କୁଟିଲେ କାଳେ ହାତରେ ବାଜିଯିବ କି କଣ ହବ? ଅହ ମାନେ ମୁଁ ଢିଙ୍କ କି ଦେଖିଛି, କେବେ କୁଟିନି କି ଯା ମାନେ କୁଟା କୁଟି କରିନି ହେଲେ ଦେଖ ଦେଖିଛି ମାମୁଁ ଘରେ ଆମର ଢିଙ୍କି ଥାଏ, ମୁଁ ଦେଖିଛି। ତାପରେ ମାମୁଁ ଘରେ ହଉ ମାମୁଁ ଘର ମାନେ ଗାଁଆ ପଡିଶାର ହଉ ପ୍ରାୟ ସମସ୍ତେ ଘରେ ଢିଙ୍କି ଥିଲା। ଆମ ଗାଁ ରେ ତ ମୋ ଢିଙ୍କି କି ଦେଖିନି, ମାନେ ଆମ ନିଜ ଯୋଉଠି ଆମ ନିଜ ଗାଁର ସେଇଠି ଆମେ ଯୋଉଠି ଅଛୁ ଏବେ ସହରାଞ୍ଚଳ ସେଇଟା। ତ ଆମର ଗାଁ ଅଲଗା ଅଛି, ଆମେ ଯୋଉଠୁ ଅଛୁ ସେଇଟା ସହରାଞ୍ଚଳ। ଚଳ ଗାଁ ଅଞ୍ଚଳରେ ଆମର ନଥାଏ ଆମ ଗାଁ ରେ ମୁଁ ସେଇଠି କେବେ ଦେଖିନି ଢଙ୍କି ଥା ଥିବ ପଶୁ ହେଲେ ମୁଁ ଦେଖିନି। ଆଉ ମାମୁଁ ଘର ଗାଁ ରେ ଦେଖିଛି। ପଡିଶା ଘର ପା ପାଖରେ ବି ଢିଙ୍କି ଦେଖିଛି। ତ ମତେ ବହୁତ ଭଲ ଲାଗେ ଢିଙ୍କିରେ ଯୋଉ କୁଟନ୍ତି ମତେ ଦେଖି ଦେଖିବାକୁ ବହୁତ ଭଲ ଲାଗେ କିନ୍ତୁ ଡର ବହୁତ ଲାଗେ କାଳେ ତା ହାତରେ ପଡିଯିବ କି?
ଆଜ୍ଞା ଢିଙ୍କି କୁଟା ଚୁନାଟାରେ ପିଠା କଲେ ନାଇଁ ନାଇଁ ଢ଼ିଙ୍କି କୁଟା ଚୁନାରେ ପିଠା କଲେ, ଖାଇବାକୁ ବହୁତ ଭଲ ଲାଗେ। ମେସିନରେ ଯୋ ଚରେ ଆଇଲେ ଭଲ ଲାଗେ।
ହଁ ହଁ ହଁ। ଆଉ ସେଇଟା କିଏ ବୁଝୁଛି, ସେ ପରିଶ୍ରମ ଆଉ କିଏ କରୁଛି? ସବୁ କିଛି ଆମର ସହଜ ହବା ପାଇଁ ଗ୍ରାଇଣ୍ଡର ବାହାରିଗଲା। ହଁ ସ୍ଵାଦ ଟା, ବୁଝିଲି ଯେ ସ୍ଵାଦକୁୁ ଆଉ କେହି ଚାହୁଁନାହାନ୍ତି। ଚାହୁଁଛନ୍ତି ମାନେ ଆମେ ପରିଶ୍ରମ ଟା ଆମକୁ ନ ହଉ ହାଲକା ଫୁଲକାରେ ଆମର ଗ୍ରାଇଣ୍ଡରରେ ହେଇଯାଉ। ନହେଲେ ହେମଦସ୍ତା ବାହାରି ପଡିଲା। ସେ ସେଥିରେ ବି ଅଳ୍ପ ହାଲକା କରୁଛନ୍ତି ତାପରେ ବି ତ ଆଉ ଅବଶ୍ୟ ପିଠା ପଣା କେହି କରୁନାହାନ୍ତି। ଆପଣ ଆଉ ଦେଖୁଛନ୍ତି ପିଠା ପଣା ଆଗରୁ ଘରେ ଘରେ ସମସ୍ତଙ୍କର ହୁଏ ଏବେ ଆଉ ପିଠା ପଣା ନାମ ଏତେ ପରିଶ୍ରମ କରି କରୁଛନ୍ତି ସମସ୍ତେ ତ କହିବେନି ଯେ ପିଠା ପଣାକୁ ଭୁଲି ଗଲେଣି କିନ୍ତୁ ପ୍ରାୟ ଲୋକ ଅଛନ୍ତି ଭୁଲି ଗଲେଣି। ତା ଆପଣଙ୍କୁ
ହଁ ଯୋଉ ଏଣ୍ଡୁଳି କହନ୍ତି। ଇଟିଲି କିି ଯୋଉ ଏଇ ଏଣ୍ଡୁଳି ଭଲ ଲାଗେ, ଚକୁଳି ବି ଭଲ ଲାଗେ। ଆରିସା ଗୁଡରେ ତିଆରି ଆରିସା ଭଲ ଲାଗେ। ଆଉ ପୋଡପିଠା ବି ଭଲ ଲାଗେ।
ହଁ, ଆପଣ କରିପାରନ୍ତି?
ହଁ ତ ତିନି ଚାରିଟା ପିଠା ଶିଖିଛି କରିପାରିଛି। ଆ ଆରିସା ଟା ସେତେ ଆସିନି ଆଉ
ଅହଁ ହଉ ଯାହା ହେଲେ ବି ଆପ୍ ଆପଣ ଶିଖିଛନ୍ତି ମାନେ ସେଇଟା ହେଲା ସବୁଠାରୁ ଭଲ କଥା ତ କିଛି ବି ତ ପି ପିଠାପଣା ମାନେ ମୁଁ ମୋ ନିଜ କଥା କହୁଛି, ମୋତେ ବି ମାନେ ପିଠାପଣା ସେତେ କିଛି ଜଣା ନାହିଁ। ତ ମୁଁ କୌଣସି ପିଠା ବି ଆଜି ପର୍ଯ୍ୟନ୍ତ କରିପାରିବିନିବି ହଁ ମାମା କରୁଛନ୍ତି ଦେଖ ଖୁଚି କିନ୍ତୁ ହଁ ମୁଁ ଗୋଟେ କଣ ପିଠା ପଣା କରିବି କିନ୍ତୁ ଆମେ ଜା ମାନେ ଭାବୁନେ ଯେ ଆମର ଆଗ ପିଢି ଯୋଉମାନେ ଆମର ଆ ସୁଛନ୍ତି ଆଗକୁ ଆମ ପିଲା ଛୁଆ ହଉ ତାଙ୍କ ପିଲାଛୁଆ ହଉ ତାଙ୍କ ପିଲାଛୁଆ ହଉ ଯଦି ଆମେ ସେଇଟାକୁ ଶିଖିନଥିବା ତ ସେମାନେ ବି ଶିଖିବାକୁ ତାଙ୍କୁ ବି ଅସୁବିଧା ହବ ତ ସେଥିପାଇଁ କା ଆମକୁ ନିହାତି ଶିଖିବା ଦରକାର। ଆପଣ ବି ଶିଖିଛନ୍ତି ବହୁତ ଭଲ କଥା କିଛି ଅସୁବିଧା ନାହିଁ ତ, ତାହେଲେ ଆପଣ ସବୁ କିିଛି କରିପାରିବେ।
ଆଜ୍ଞା ଜେ ଆ ସବୁ କିଛି କରିପାରିବି ବୋଲି ତ କହିପାରିବି ନାହିଁ କିଛିଟା ଯଦି ନ କରି ପାରିବି
ହଁ ହଁ ହଁ ନାଇଁ ଯେତିକି ବି ହଉ ଆମେ ଚେଷ୍ଟା ତ କରିବା ନା? ହଁ ହଁ। ତାହେଲେ ଆପଣ ପିଠାପଣା ସବୁ କିିଛି ଜାଣିଛ ଆପଣଙ୍କୁ କଣ ଭଲ ଲାଗେ ପିଠା ଖାଇବା ପାଇଁ ଭଲ ଲାଗେ?
ଭଲ ଲାଗେ ଇଟଲି ଭଲ ଲାଗେ ଚକୁଳି ଭଲ ଲାଗେ ବେଶ କରି ମତେ ପସ
ଅହଁ ଚକୁଳି ତ ସମସ୍ତଙ୍କୁ ପସନ୍ଦ। ଚକୁଳି ମତେ ବି ଭଲ ଲାଗେ ତ ମୁଁ ବି ଚକୁଳି ମତେ ଚକ ଖାଇବାକୁ ବହୁତ ଭଲ ଲାଗେ ଆଉ ପିଠା ସବୁ ପିଠା ଭଲ ଲାଗେ ଆମେ ଟିକେ ସହରାଞ୍ଚଳରେ ଅଛୁ ଗାଁ ର ଜିନିଷ ମାନେ ସ୍ଵାଦ ଟା ଆମେ ସେତଟା କିସି ଜାଣିପାରୁନୁ ଆମ ଗାଁ ର ଯିଏ ଦେଇଥିବ ଆଉ ଅଜାହର ହୁଅନ୍ତୁ କି ନିଜ ମାନେ ଆମର ଅଛନ୍ତି ମୋ ଜେଜେ ମାମା ହଙ୍କା ହୁଅନ୍ତୁ ତ ସେମାନେ ଯଦି ପିଠା ଦେଇଥିବେ ଆମକୁ ଗୋଟେ ଆଗ୍ରହ ଲାଗେ। ନାଇଁ ଆମେ ମାନେ ବେଶୀ ତ ଖାଇପାରୁନା ଏମତି ହାଲକା ଫୁଲକା ଯେ ଏତିକି ବି ହଉ ଗୋଟେ ଆଗ୍ରହ ଲାଗେ ନାଇଁ ଆମେ ତାକୁ ଖାଇବୁ ଗୋଟେ ଖୁସି ଆସେ ନାଇଁ ନାଇ ଆମେ ବି ଖାଇବୁ ପିଠା ଆମ ଗାଁରୁ ଆସ। ଛି ଆମେ ଖାଇବୁ ତ ସହରାଞ୍ଚଳ ହଁ ହଁ। ହଁ ତ ସହରାଞ୍ଚଳରେ ଆମକୁ ସେମିତି କିଛି ମାନେ ଦେଶୀ ଖାଦ ଦ୍ୟ ମିଳୁନି ତାପରେ ଆମେ ଯୋଉ ଥାଏ ଆମର କିଛିଟା ମାନେ ପୁଣ୍ୟ ପର୍ବ ଥାଏ ଗାଁ ରେ ଯେମିତି ପାଳନ ହୁଏ ସହରାଞ୍ଚଳରେ ସେମିତି ପାଳନ ହୁଏନି। ବୁଝିପାରିଲେ ଯେମିତି ଆମର ଥାଏ ମାଣବସା ହଉ ତା ତାପରେ ଆମର ଅଷ୍ଟମୀ ପର୍ବ ହଉ କେତେ ପର୍ବ ଅଛି ରାକ୍ଷୀ ପୂର୍ଣ୍ଣିମା ହଉ। ରଜ ପର୍ବ ହଉ ଖାସ କରିକି ତ ଆମର ରଜ ଟା ହିଁ ବହୁତ ଭଲରେ ମାନେ ପାଳନ ହୁଏ ବୁଝିପାରିଲେ ହ୍ୟାଲୋ
ଆପଣଙ୍କୁ ଭଏସ ଶୁଭୁଛି ତ?